ହ୍ୟାଲୋ
ହଁ ହଁ କୁହ କଣ କରୁଛ?
ଏଇଠି ବସିଥିଲି ତମେ କଣ କରୁଛ?
ହଁ ବସିଥିଲି ମୁଁ ବି ଦେଖୁଥିଲି କାରିଆ ଆପ ଟା।
ଆଚ୍ଛା ଆଚ୍ଛା
ଆଚ୍ଛା ଆ ରଜ ପାଇଁ କୁଆଡ଼େ ବୁଲାବୁଲି କରିବାକୁ ଯିବ ନା ଘରେ ରହିବ?
ପ୍ରୋଦତ କାଲି ହଁ ହଁ
କାଲି ହିଁ ରଜ ଆଉ ପୋଡ ପିଠାର ପ୍ର ପ୍ରସ୍ତୁତି ଚାଲିଲା ନା ନାଇଁ?
ହୁଁ ଚୁନାହାରା ସବୁ କୁଟା ସରିଲାଣି ଆଉ ରାତିରେ ଗଲେ ମା ତାର ତ ପିଠା କରିବା ଆମେ ଖାଲି ଖାଇଵୁ ଆଉ। ହଁ ଟିକେ ଗ୍ରାଇଦିଂ ଫୋଟୋ
ହଁ ନା ଆଗେ ଦେଖ ଶିଳରେ ସବୁ ବଟା ଯାଉଥିଲା ଆଉ ଯୋଉ ଢିଙ୍କିରେ କୁଟା ଯାଉଥିଲା ଚାଉଳ
ହୁଁ ହୁଁ ଏବେ ଯୋଉ ହଉଛି ଶିଳରେ ଚାଉଳ କୁଦ ଯୋଉଟା ବାହାରେ ସେଇଟାକୁ ଶିଳରେ ଚୁରି ଦିଅନ୍ତି କୁଟା ହୁଏ ହେମଦସ୍ତା ସେଥିରେ ଆଉ ଢିଙ୍କି ତ ଏବେ ଆଉ ନାଇଁ ଢିଙ୍କି ଟା ବହୁତ ଦିନ ହେଲା ଉଠି ଉଠିଗଲା ହଁ ଢିଙ୍କି।
ବହୁତୁ ବର୍ଷ ତ ବୋହୁତ ବର୍ଷା ହେଲା ଯେ ଆମର ପୁରୁଣା ଜିନିଷ ସବୁ ଥିଲା ଢିଙ୍କି ହେମଦସ୍ତା ସିଅ ଶଗଡ ଗାଡି, ଏବେ ତ ପ୍ରାୟତଃ ସେ ସବୁ ଦେଖିବାକୁ ମିଳୁନି।
ନା ଶିଳ ଆମ ଆଡେ ଅଛି ଶିଳ ଅଛି ଆଉ ହେମଦସ୍ତା ବି ଅଛି ହେଲେ ଢିଙ୍କି ଟା ନାହିଁ ଢି ଏଇଟା ବୋହୁତ ପୁୁରଣା ଥିଲା। ସେଇଟା ହେୟଲ ହେ କିନ୍ତୁ ସେ ଆଚୋଲ୍ଲୀ ସେଇ ଯୋଉ ଯା ସେଟା ବଢିଆ ଲାଗୁଥିଲା।
ହଁ ସେ ସବୁ ଜିନିଷ ବୋହୁତ ଭଲ ଲାଗେ, ଆମର ଶିଳ ଅଛି କିନ୍ତୁ ଏବେ ଏତେ ବଟା ବର୍ଟି ହୋଉନି।
ନା ଆମର ଶିଳ ଅଛି, ଏବେ ତ ଗ୍ରାଇଣ୍ଡିଙ୍ଗ ସମସ୍ତେ କରଦଉଛନ୍ତି ଆଉ ଶିଳରେ ସେମିତି ଲାଇନ ନଥିଲେ ଯୋଉ ମାନଙ୍କର ବେଶୀକି ଇମଜେ ହୁଏ, ଆ ଆଜି ନାହିଁ ଏମତି ଗୋଟେ ଜିନିଷ ଟେ କିଛି ଗୋଟେ ଅସୁ ବିଧା ହେଲେ ବେଶି ଅସୁବିଧା ହେଲେ ଶୀଳରେ ଏ ବାଟନ ନହେଲେ
ମାନେ ଏବେକାର ଲୋକମାନେ ପୁରୁଣା ଜିନିଷ ଅପେକ୍ଷା ଆଧୁନିକ ଜିନିଷକୁୁ ବେଶୀ ଗ୍ରହଣ କରୁଛନ୍ତି। ଆଉ ବେଶୀ ଆପଣେଇ ନେଇକି ଚାଲୁ ବିଜ୍ଞାନ ସହିତ ସେ କଣ କରୁଚନ୍ତି ନା ଆମେ ବିଜ୍ଞାନ ସହିତ କେମତି ପାଦରେ ପାଦ ମିଶି ଆଗକୁ ବଢିବାକୁ ଯିବା କି ବୁଝୁନାହାନ୍ତି କି ଆମେ ସେ ପୁରୁଣା ଜିନିଷ ଦ୍ଵାରା ଆମ ବ୍ୟବହାର କରିବା ଦ୍ଵାରା ଯେଉଁ ଖାଇବାକୁ ବି ସ୍ଵାଦିଷ୍ଟ ଲାଗୁଥିଲା ଆଉ ଯୋଉ କୁହନ୍ତି ନା ବାୟାମ ବା କସରତ ବି ସେଇଥିରେ ହେଇଯାଏ।
ହୁଁ ହୁଁ।
ଏବେ କହ ନା ବସି ବସିକି ଲୋ ଲୋକ ମୋଟା ହୋଉଛନ୍ତି ସେତେବେଳେ କାମ କରି କରିକି ବି ଲୋକ ଥକୁ ନଥିଲେ କି ଏତେ ଶୀଘ୍ର ବି ହଁ ଠିକ ରହୁଥିଲେ ସୁସ୍ଥ ହିଁ ରହୁଥିଲେ।
ହୁଁ ଏବେ ମାନେ କଣ କହିଲ ସବୁ କିଛି ମାନେ ଶସ୍ତାରେ ହେଇଯାଉଛି କାମଟା ଆମର ବୋହୁତ ସୁରୁଖୁରୁରେ ହେଇଯାଉଛି କାମଟା। ମାନ ଆମକୁ ପରିଶ୍ରମ କରିବାକୁ ପଡୁନି ଗୋଟେ ଜିନିଷରେ। ଯୋଉଟି ପରିଶ୍ରମ କାମ ଟା ଆସୁଚି ହଁ ସେଟା ଇଛା ହୋଉନି କରିବା ପାଇଁ, ଗ୍ରାଇଡିଙ୍ଗ ହେଲେ ଶିଳରେ ବାଟିବା ଟା କ ଆମର ଏଟା ମାନେ ହାତ ଗୁଡା ବି ସବୁ ଏକ୍ସରସାଇଜ ହେଇ ଯାଉଛି ନା ଗୋଟେ ଟାଇପ ର। ଆଉ ଗ୍ରାଇଣ୍ଡ କରିଦେଲେ କଣ ଆମେ ଖାଲି ଗ୍ରାଇଣ୍ଡରେ ହା ତ ରଖି ଦୋଉଛନ୍ତି ବାସ ସେ ତାର ହେଇଯାଉଛି ଏକା ଥରେ କିନ୍ତୁ ଏଠି ଆମେ ହଁ ଏଟା ଆମେ ମାନେ ଆମର ଗୋଟେ ବ୍ୟାୟାମ ଯାହା ବି ହେଲେ ହେଇ ଯାଉଛି ନା। ମାନେ ଯେତେ ଗୋଟେ ପାଏ। ତା ଯେତେ ଆଗୁକୁ ଯାଉଚି ମଣିଷ ସେତେ ଦିନକୁ ଦିନ ଖରାପ ବି ହେଇଯାଉଚି। ଦେଖୁନ ଆଗରୁ ମଣିଷ କେତେ ପଞ୍ଚନ୍ତି ଏବେ କେତେ ଦିନ ବଞ୍ଚିଯାଉଛି।
ଆଗ କାଳର ମଣିଷ ମାନେ ଶହେ ପାଖାପାଖି କିଛି ଲୋକ ଥିଲେ ଶହେ ବର୍ଷ ପର୍ଯ୍ୟନ୍ତ ଚାଲି ଯାଉଥିଲା ମାନେ ଟପି ଯାଉଥିଲା ସହେ ବର୍ଷ ବି ତାଙ୍କ ପାଇଁ ସେ ସବୁ କିଛି ନଥିଲା।
ଏବେ ଆମ ମାନେ ହଉଛି ଆମ ମାନଙ୍କୁ କେତେ ଆମକୁ ସେଇ ପଚିଶ ଛବିଶ ନା ସେତିକିରେ ବି ହଉଛି ଆମକୁ କେତେ ରୋଗ ବାହାରିଲାଣି। ଗ୍ୟାସ ପେଟ ଗ୍ୟାସ ହ ବହୁତ କିଛି
ମାନେ ଦେଖ ବି ପଚିଶ ଛବିଶ ବର୍ଷର ପିଲା ବି କିଛି କାମ କଲେ କହିବେ ଆମ ଆଣ୍ଠୁ ଦରଜ ହଉଛି ଅଣ୍ଟା ଟା ଦରଜ ହଉଚ ଆଉ ଏଠି ଆଗେ କହୁଥିଲେ ନା ସବୁ କାମ ନିଜେ କରୁଥିଲେ ଆଉ ମାନେ ଶିଳରେ କାଟିବା ହଉ ଢିଙ୍କିରେ କୁଟିବା ହଉ ଯୋଉ ନଳକୂ ଉପରୁ ପାଣି କାଢିବା ହଉ ଏଗୁଡା ସବୁ ସେ ନିଜେ ନିଜେ ହିଁ କରୁଥିଲେ। କିନ୍ତୁ ଏବେ ଲୋକ କଣ କରଛି? ମାନେ ନା ଇଲେକ୍ଟ୍ରୋନିକ୍ ଜିନିଷ ଆଣୁଛନ୍ତି ଘରେ ବସିକି କାମ କରୁଛନ୍ତି ବାହାରକୁ ଯାଇକି ଅନ୍ୟମାନଙ୍କୁ ପଇସା ଦେଇକି ଓଜନ କମଉଛନ୍ତି।
ହୁଁ ସାଇନ୍ସ ଯେତେ ଆଗକୁ ଯାଉଛି ସେତେ ମାନେ ଆମକୁ ସୁବିଧା ସବୁ ଜିନିଷରେ ସୁବିଧା ମିଳୁଛି ହେଲେ ଆମେ ଦିନକୁ ଦିନ ଅସୁସ୍ଥ ହେଇଯାଉଛେ ଯୋଉଟା ଆମର ମାନେ ଆମ ଅ ଆମ ଶରୀର ଟା ପରିଶ୍ରମ କଲେ ଏସବୁ ମାନେ ଫିଟ ରହେ ସେଇଟା ହିଁ ହଉନି ତାପରେ ଏବେ ଖାଇବା ଗୁଡା ବି ଏମିତିକା ହେଇଗଲାଣି ଛୋଟ ଛୁଆଙ୍କୁ ବି ଦଣ୍ଡିସ କେତେ କଣ ବାହାରି ଯାଉଛି ଛୋଟ ଛୁଆଙ୍କୁ କିନ୍ତୁ ମାନେ ମା ପେଟରୁ ଛୁଆ ଜନ୍ମ ହଉ ହଉ ଆଇ ସି ୟୁ ରେ ରହୁଛନ୍ତି।
ହଉ ହଉ ଆଇ ସି ୟୁ ରେ ରହୁଛନ୍ତି କାହିଁକି ନା ତାଙ୍କ ସଠିକ ପୋଷଣ ଟା ମିଳିପାରୁନି ଯଦି ଆମେ ଖାଦ୍ୟ ପଦାର୍ଥରେ ଅତ୍ୟଧିକ ମାତ୍ରାରେ ରାସାୟନିକ ସାରର ପ୍ରୟୋଗ କରିବା ରାସାୟନିକ ଔଷଧର ପ୍ରୟୋଗ କରିବା ତ ସେ ଖାଇବାରେ ତ ସେତିକି କ ରହିବନି ଯେତିକି ଆମ ଶରୀର ପାଇଁ ଆବଶ୍ୟକ ତ ଏମିତିରେ କ୍ଷତି ହବ ନା ନାହିଁ।
ହୁଁ। ସେଥିପାଇଁ ତ ମାନେ ଆମେ କିଛି ଗୋଟେ ପ ଆଉ ଖାସ କରି ଆମ ହାଡ ସିଏ ବି ମାନେ ଏତେ କମଜୋର ହେଇଯାଇଛି ଆମେ କୋଉଟେ ଟିକେ ଗଳି କୋଇଲା ବେଳକୁ ମାନେ ଏମତି ନର୍ମାଲି ପଳେଇଲେ ବି ଭାଙ୍ଗି ଯାଉଛି ଆଗରୁକୁ ଏମିତି ହଉଥିଲା ଏବେ ମାନେ ଫୁଣୀ ନର୍ମାଲ ପଡିଲେ ବି ସାଙ୍ଗେ ସାଙ୍ଗେ କାହାର ଏଠି ଭାଙ୍ଗିଗଲେଣି କାହାର ହାଡ ଭାଙ୍ଗି ଯାଉଛି
ଏବେ ମାନେ ହଁ ଏବେ ମାନେ। ମଣିଷ ମାନେ ଯୋଉ ପିଲା ରହୁଛନ୍ତି ସେମାନେ ବହୁତ ଦୁର୍ବଳ ରହୁଛନ୍ତି। ସେ ଦେଖିବାକୁ ସ ଖରାରେ ବେଶୀ ସମୟ ଯେମିତି ସେମାନେ ରହିପାରିବେନି ବେଶୀ ବାଟ ଚାଲିକି ବି ଯାଇପାରିବେନି କିନ୍ତୁ ଆଗ କାଳରେ ଯୋଉ ନବେ ଦଶକ ଷାଠିଏ ଦଶକର ଷୋଳ ଦଶକ ଯୋଉ ସବୁ ଲୋକ ଥିଲେ ସେମାନେ କଣ କରନ୍ତି ନା ଚାଲି ଚାଲି କୋଷ କୋଷ ମାଇଲ ମାଇଲ ବାଟ ବି ସେମାନେ ଚାଲିକି ଯାଉଥିଲେ।
ହୁଁ ଚାଲି ହଉନି।
ଏବେ ତାହା କି ମାନେ ଗୋଟେ କିଲୋମିଟର ବି ଯିବାକୁ ସେମାନେ କଷ୍ଟ ଅନୁଭବ କରୁଛନତି କିନ୍ତୁ ଆଗ କାଳ ଲୋକ ମାଇଲ ମାଇଲ ବାଟ ଚାଲିକି ଯାଉଥିଲେ।
ଯାଉଛନ୍ତି ଆମେ ବି ଏତେ ବାଟ ଯାଇପାରିବାନି।
ଆମେ ବି ଏତେବେଟେ ଚାଲି ଯାଇପାରିବାନି ଯଦି ବି ଯାଉଛନ୍ତି ଆମ ଗୋଡ ବିନ୍ଧା ହଉଛି ଅଣ୍ଟା ବିନ୍ଧା ହଉଛି ଆମେ ଏତେ ବାଟ ଚାଲିକି ଯାଇପାରିବୁନୁ। ସେମାନେ କଣ କହିଲେ ଦିନ ସାରା ବିଲରେ ଖଟି ଖଟିକି ଆସିବେ ଘରେ ବି କାମ କରୁଥିଲେ କିନ୍ତୁ ଆମେ ଯୋଉ ଗୋଟେ ର ଦିଟା କାମ କରିଦଉଛେ ନାଇଁ ଆମେ ଥକି ଯାଉଛେ।
ତାପରେ ଦେଖ ସେତେବେଳେ ସେମାନେ କଣ କରୁଥିଲେ ଖାଲି ପଖାଳ ଭାତ ଖାଉଥିଲେ ଆମ୍ବୁଲଟା ହେଲେ ବି ତାଙ୍କର ସେତିକିରେ ଶାନ୍ତି ପାଡିରେ ଲଗଉଥିଲେ ନା ପନିପରିବା ବାଇଗଣ ହେଲେ ପୋଡିକି ଖାଇଦୋଉଥିଲେ ଶାନ୍ତି ସେତିକି ଖାଇକି ଦିନମାନ ଯାକ କାମ କରୁଥିଲେ କିନ୍ତୁ ଆମେ ଏବେ ଫାଷ୍ଟ ଫୁଡ ବିନା ଆମକୁ ମାନେ ରହି ହଉନି କିଛି ବି ଟିକେ ଆଜି ଗୋଟେ ଭଲ ଦିନ ଅଛି ଚାଲ ଟିକେ ଫାଷ୍ଟ ଫୁଡ କରିବା ନହେଲେ ନାଇଁ ଟିକେ ହଉଛି ଚିକେନ କରିବା ଗୋଟେ ନନଭେଁଜେ ଉପରେ କିଛି ହୋଉ
ହେଲେ ନା ଯାହାବି ଖାଉଥିଲେ ସେମାନେ ବିନା ସାର ମସଲା ଦିଆ ଖାଇବା ହିଁ ଖାଉଥିଲେ।
ହଁ ଏବେ ସବୁ ଜିନିଷରେ ସାର ମିଶଛି ନା ଆମ ମାଟି ବି ସାର କହିବାକୁ ଗଲେ ହେଇଗଲାଣି ସବୁ ଜିନିଷରେ ମିଶିକି ଆଉ
ସଵୁ ଜିନିଷ ଏତେ ବାହାରିବାରେ ଲାଗିଲାନି କୃତିମ ଫଳ ପରିବା ବି ମିଳୁଛି ଫଳ ଉପରେ ଲେ ରୂପ ଲଗା ଯାଉଛି କାହିଁକି ନା ବେଶୀ ଦିନ କେମିତି ସେ ଫଳ ଟା ସର୍ଟେଜ ରହିବ। ଆଉ ଯୋଉ ଫଳ ମାନେ ପ୍ରାକୃତିକ ଉପାୟରେ ପାଚିବା କଥା ତାକୁ ବି ରାସାୟନିକ ଦ୍ରବ୍ୟ ଦ୍ଵାରା ପଚା ଯାଉଛି। ସେଥିରୁ ତାହେଲେ ସେତିକି ମାପ ପୃଷ୍ଟି କେମିତି ମିଳିବ ଗୋଟେ ମଣିଷକୁ
ହୁଁ ହୁଁ
ସେ ତ ପଇସା ଦେଇକି ବିଶ୍ୱ କିଣୁ
ହଁ ସେଇଆ ନୁହେଁ ତ କଣ ମାନେ ଟିକେ ଖାଲି ଆମର ଧାନରେ ବି ପୋକ ଲାଗିଲା ବେଳକୁ ସାଙ୍ଗେ ସାଙ୍ଗେ ଚାଲ ସାର ନେଇ ଆସିବ ନହେଲେ କିଛି ଔଷଧ ଅଛି ତାକୁ ପକେଇଦେଲା ସେଟା ବି ତ ଦେ ଅଭ ମାନେ ସିଏ ଏତେ ବିଷ ଟା ଆସି ପକୋଡାକୁ ମାରି ଛି ଯୋଉ ଗଛଟାରେ ସେ ବିଷ ଟା ପକଉଛନ୍ତି ତା ଭିତରକୁ ଯାଉଥିବ ନା ନାଇଁ ସେଥିରେ ବି ତ ଫଳ ଟା ହଉଛି ନା ନାଇଁ ସେଇଟା ବି ଆମେ ଖାଉଛେ ତାପରେ ସିଏ ଭ ଦିରେ ଦିି ତା ଭିତରକୁ ଯାଉଛି ଆମେ ସେଆକୁ ଖାଉଛନ୍ତି
ଏବେ ଦେଖ ବହୁତ କମ ବୟସର ଲୋକଙ୍କର ଯୋଉ କହୁଛନ୍ତି ହାର୍ଟ ପ୍ରୋବ୍ଲେମ ବାହାରୁଛି ହୃଦୟ ତାଙ୍କର ପୁରା ଦୁର୍ବଳ ହେଇଯାଉ ଛି ତାଙ୍କ ଫୁସଫୁସ ରେ ବି ବହୁତ ସେମିତି ସେମିତି ଦେଖା ଯାଉଛି କାହିଁକି ନା ସେମାନେ ସ ସଠିକ ମାଷ୍ଟରେ ପୃଷ୍ଟି ଟା ହିଁ ପାଉନାହାନ୍ତି ଏମିତି ଛୋଟ ଆ ଛୋଟ ଛୁଆ ଏମିତି ଜନ୍ମ ହଉଛନ୍ତି ସେମିତି ପୃଷ୍ଟିହୀନତା ରୋଗ ବି ବହୁତ ଜଣଙ୍କୁ ଦେଖ ଯାଉଛି କାହିଁକି ସେମାନେ ସଠିକ ମାତ୍ରରେ ଖାଇବାଟାକୁ ହିଁ ପାଉନାହାନ୍ତି।
ହୁଁ
ଆଉ କିଛି ଆଡେ ଏମିତି ଅଛି ଖାଇବାକୁ ନଷ୍ଟ ହିଁ କରିବାରେ ବ୍ୟସ୍ତ ଏମିତି ଆଉ କିଛି ଲୋକ ଅଛନ୍ତି ଖାଇବାକୁ ହିଁ ପାଉନାହାନ୍ତି। ତ ଆ ବିଷୟରେ କଣ କହିବ
କ ଅଛନ୍ତି। ଆ ସମସ୍ତଙ୍କୁ ନେଇକି ଚଳିତ ଚଳିବାକୁ ପଡିବ ସମସ୍ତଙ୍କୁ ନେଇକି କାହା ପାଖରେ ବହୁତ ଖାଇବା ଅଛି କାହା ପାଖରେ ଟୋଟାଲ ଖାଇବା ନାହିଁ ଯେ ଭଗବାନ କେମିତିକା କାହାକୁ ଗଢିଛନ୍ତି ସେଟା
ମୁଁ କହିଲି ଯେମିତି ଖାଦ୍ୟ ସମସ୍ୟା ବି ଦେଖ ଯାଉଛି ଏମିତି କିଛି ଲୋକ ଅଛନ୍ତି ଯୋଉମାନେ ଖାଇବାକୁ ହିଁ ପାଉନାହାନ୍ତି ଆଉ ବହୁତ କିଛି ଲୋକ ଅଛନ୍ତି ଖାଇବା ଉପରେ ଖାଇବା ନଷ୍ଟ କରିବାରେ ଲାଗିଛନ୍ତି ଆ ବିଷୟରେ ତମର ଧାରଣା କଣ?
ମୁଁ କ ଏଇ ଖାଇବା ନଷ୍ଟ କରିବା କଥା ନ କାହିଁକିନା ସେଇଟା ଆମର ବି ଭାବିବା ଅଛି ଆମେ ଏଇ ଖାଇବାଟା ଆମକୁ ଭଲ ଲାଗୁନି ଆମେ ଏଇଟାକୁ ଖପାଟ ଦଉଛନ୍ତି ସେଇ ଖାଇବାଟା ଆଉ କିଏ ପାଉନି। ଏଇଟା ମାନେ କେତେ ଏମିତି ବି ଦିନ ଆସେ ଆମେ ଯୋଉ ଖାଇବା ଟା ଖ ପାରୁଛନ୍ତି ଗୋଟେ ଦିନ ଆସ ଆମକୁ ସେ ଖାଇବାଟା ମିଳିବନି। ଆଉ ଏଇଟା ସତ କଥା ଏଇଟା ମୋ ସହିତ ବି ହେଇଛି। ମତେ ଗୋଟେ ଗୋଟେ ଜିନିଷ ଭଲ ଲାଗେ ନା ମୁଁ ଖାଏ କିନ୍ତୁ ଏଇଟା ଭୁଲ ମୋ ସହିତ ବି ଏମିତି ହେଇଛି।
କି ଆମେ ଯୋଉଟା ନାପସନ୍ଦ କରୁଛେ ଏମିତି କିଛି ଲୋକ ଅଛନ୍ତି ସେଇ ଖାଦ୍ୟ ତାଙ୍କ ଭାଗ୍ୟରେ ହିଁ ନଥାଏ।
ହଁ ମାନେ ଏକ୍ଟୁଆଲୀ ମାନେ ଖାଦ୍ୟ ଟା ନଷ୍ଟ କରିବା କଥା ନୁହଁ ଆଜି ଅଛି କାଲି ବି ନଥାଏ। ସେଇ ଜାଗାରେ ହୁଁ ଖାଦ୍ୟଟା ନଷ୍ଟ ମାନେ ଏଇଟା ଆମର ବି ଦେଖିବାର ଅଛି ମତେ ଏଇଟା ଭଲ ଲାଗୁନି ମୁଁ ଏଇଟା ଖାଇବିନି। କିନ୍ତୁ ସେଇ ଖାଦ୍ୟ ଟା ସେ ପାଉନି ସେଇଟା ଯୋଉ ତା ମିଳିଯିବ ସେ କେତେ ଖୁସି ହେଇଯିବ।
ସେଥିପାଇଁ କୁହନ୍ତି ଯଉ ଖା କୁହନ୍ତି। ମାନେ ବସ୍ତ୍ର ଦାନ କରନ୍ତି ଖାଦ୍ୟ ଦାନ କରନ୍ତି। ବଡ ପୁଣ୍ୟର କାମ ବୋଧେ ଆଉ କିଛି ବି ନୁହେଁ।
ହୁଁ।
ଜଣ ଜେହେତୁ ଜଣଙ୍କୁ ଖାଦ୍ୟ ଦାନ ଦେଇକି ଯେତିକି ପୁଣ୍ୟ ତମେ ଅର୍ଜନ କରିବ ନା ତା ଠାରୁ ବଡ ଜିନିଷ ବୋଧେ ଏ ଦୁନିଆରେ କି ଛି ନଥିବ।
ହଉ ଶୁଣ ଟିକେ ମୁଁ କହିଲି ହଉଛି ମୁଁ ମୁଁ ଏବେ ମୋର କାମ ସରିଲାଣି ମୁଁ ଘରକୁ ଯାଉଛି ଆଉ ମୁଁ ତମକୁ ଟିକେ ଛାଡିକି ଫୋନ କରିବି। ହଁ।